ହଁ ପିଅ ତ କୋଉଠି ଅଛୁ?
ଏଇବା ଏଇ ଗାଁ ରେ ଅଛି।
ଓ ଆଉ କଣ କରୁଛୁ ଏଇନା ଏବେ?
ଭାଇ ଶୋଇକି ଉଠୁନି ଏଇ ରନିଂ ଟିକେ ଯିବି ବୋଲି ଭାବିଥିଲି। ଭାଇ ବର୍ଷା ତ ଆମ ଆଡେ ଜେରେ ହଉଛି ଭାଇ ଯାଇ ହେଲାନି। ସେ ଟିକେ ଭଲ ଲାଗୁନି ବସି ଭାବୁଛି ଆଉ।
ନା ତାଙ୍କ ବର୍ଷ ଟା ହଉଛି ନା ଏବେ?
ଏଇ ବର୍ଷା ବା ଆମ ଆଡେ ଜୋର ହଉଛି।
ଓହୋ ଆମ ଆଡେ ଆଜି ବର୍ଷା ନାଇଁ। ଆଜି ତ ପାଣି ବୁହାଟା ଆଉ କଣ କେମିତି ଚାଲିଚି ତମ ଆଡ଼େ ଟିକେ କୁହ?
ଏ ପାଣି ବୁହା ପାଇ ଭାଇ କଣ ଭାଇ ଏମିତି ବର୍ଷା ହଉଛି ମାନେ ଏ ଘରୁ ବାହାରି ହଉନି।
ଓହୋ ତାହେଲେ ଏଇତ ଘରୁ ବାହାରିବ ଆନ ତୁ ଖାଲି ଘରେ ବସିଥିବୁ ଆଉ ଦୌଡ଼ିଆକୁ କହୁଥିଲି ଡ଼େଲି ତ ଯାଉ ଦୌଡ଼ିବା ମୁଁ ଦେଖିଚି ଏଇ ବାଟେ।
ହଁ ଭାଇ ସେଇଥି ପାଇଁ ତ ଭାଇ ଟିକେ ଭଲ ଲାଗୁନି ଆଉ କଣ କରିବା ପାଣି ବୁହାଟା ରେ ଟିକେ ବୁଲି ହଉନି। କି ରଜରେ ବୁଲି ହବ କି ନାଇଁ କି ଠିକ ନାହିଁ।
ନା ଏଇ ପାଗଟା ବି ଆଜି ଚଳିବ ଏମିତି ପାଗ ଦେନେ ଏଇ ଗୋଟେ ବୁଲି ହବ, ନା? କାହିଁକିନା ଯୋଉ ଖରାଟା ତ ହଉନେହିଁ ନା। ଆଉ ବର୍ଷା ଟିକେ ଟିକେ ହେଲେ ବି ଚଳିବ ଆଉ ଯଦି ଖରାଟା ଆଜିିବ ବ ଦେଇ ଦେଲା ବର୍ଷା ନହେଲେ ଡ଼େଲି ବୁଲିହବନି।
ଦେଖିଆ ଭାଇ ବର୍ଷା ଟିକେ ଛାଡ଼ୁ କେମିତି କୁଆଡ଼େ ଟିକେ ବୁଲିବା ପାଇଁ ଯିବା ଆଉ।
ହଁ ସେ ଦେଖନ୍ତୁ ରଜ ହେଲାଣି ଆସିକି ଏତେ ଦିନି ମାନେ ପଳେଇଲାଣି ଜାଣି ହଉନି। ଆଜି ପାଣି ବୁହା କାଲି ରଜ ଏମିତି ଅନଉ ଅନ ତିନି ଦିନ କେମିତି ପଳେଇବ କିଛି ଜଣା ପଡ଼ିବ ନାହିଁ ନା। ଆଗୁରୁ ଛୁଆ ବେଳେ ଛୁଆ ବେଳେ ରଜଟା ତିନି ଦିନି ଟାକ ବହୁତ ଭଲ ଲାଗେ। କିନ୍ତୁ ଏଇନାକେ ଗୋଟେ ଦିନ ଗୋଟେ ଜାଗାକୁ ଗଲା ବେଳକୁ ଫେରିଲାବେଳକୁ ଦି ଦିନ ଲାଗିଯାଉଚି। ମାନେ ଏତେ ବୁଲି ଆଇଲା ବେଳକୁ ଗୋଟେ ଜାଗା ବୁଲିଲା ବେଳକୁ ଟାଇମ୍ ହଉ ନାହିଁ। ଏଇଭଳିଆ ଯାଉଚି ସବୁ ଆଉ।
ଆଉ ଭାଇ କଣ ଖିଆଖୁଇ କରିଥିଲ ସକାଳୁ ନା କିଛି ଖିଆଖୁଇ କରିନ?
ନା ଏଇ ତ ସକାଳୁ ଉଠିଲୁ ସାତଟା ବେଳୁ ଦାନ୍ତ ଘସିକି ଏଇ ଘରେ ବସିଚୁ ଏବେ ଖାଇବା ପାଇଁ ହଉଚି। ରୁଟି ଫୁଟି ଯାହା ହଉଚି ଖାଇବୁ ଆଉ ଟିକେ ପରେ ଆଉ।
ଭଲ ଆଉ। ନା ଭାଇ ମୁଁ ପା ଖାଇନି ଭାଇ କହୁଛି ସକାଳୁ ଟିକେ ରନିଂ ରେ ଜିମି ବୋଲି ଭାବିଥିନି। ରନିଂରେ ତ ଯାଇ ହେଲନି ଆଉ କଣ କରିଆ।
ଓହୋ ଆଉ କେତେବେଳେ ଉଠିଲେ ଆଜି?
ଏଇ ଛଅଟା ଏଳୁ ଉଠିଲିଣି।
ଓହୋ।
ଏଟା ତା ପୂର୍ବରୁ ଉଟିତିନି ଏଇଟା ସେଇ ଚା ଟାଳୁ ଉଠିଥିନି ଏଇ ମେଘକୁ ଦେଖିକି ତାପରେ ଶୋଇପଇନି ଟିକେ ଆଉ ମୁଇ ଯାଇହବନି ଟିକେ ଶୋଇପଇନି।
ଓହୋ ହଁ ଏଗାରଟା ଏଳେ ମେଘଟା ହଉଥିଲା।
କଣ କରିବା ଏମି ମେଘ ହଉଚି ଆଉ।
ହଁ ଭାଇ ମେଘ ହଁ କାଲି ପାଗଟା ଟିକେ ଭଲ ଦେଲେ ଯାହା ଟିକେ ବୁଲାବୁଲି ଟିକେ କରନ୍ତେ ଟିକେ ଭଲ ଲାଗନ୍ତା।
ଦେଖିଆ ଭାଇ କଣ କେମି ପାଗ ଦଉଚି ସେଇ ଅନୁସାରେ ବୁଲାବୁଲି କରିବା ଆଉ।
ହଁ ସେଇଆ ହେଲା କଥା।
ଭାଇ ତମ ଆଡ଼େ କେମିତି କଣ ରଜ ହଉଚି ଟିକେ ଆମକୁ ଟି କୁହ।
ରଜ ହଉଚି ବା ଆମର ଏପଟେ କଣ ନା ଏଇ ତ ଆଜି ପାଣି ବୁହାଟା। ଆ ସବୁ କାମ ପୁରା ସରିିବା ଓପରେ ହେଲାଣି ଆସିକି। ଆରେ ଏଠି ଲେଟ୍ ହେଇ ତଥାପି ଆଜି ରାତି ଭିତରେ ଲାଗି ସବୁ କାମ ସାରଦେବେ ଆଉ। ଟେଣ୍ଟ ଫେଣ୍ଟ ମରା କାମ ସଇଲାଣି ଆଉ ଯାହା ଖାଲି ଏ ଦୋଳି କାମଟା ବାଖି ଅଛି ପକଉଛନ୍ତି ପିଲା ସବୁ ବସିକି ବାଉଁଶ ଫାଉଂସ ହାଣିକି ଆଣିଥିଲେ ପିଲା ମିଶିକି ସବୁ ମିଶିକି ଦୋଳି ଫୋଳି ପକଉଛନ୍ତି। ଆଉ ସେଇ ଯୋଉ ତାଳ ଗଛ ଚକିରି ଦୋଳି ପଡ଼େ ନେଇ ନା ସେ ତାଳ ଗଛ ସବ ଦି ସାଇଡ଼ ରେ ପୋତା ହଉଛି ଆମର ଗାତ ଓରଡ଼ ଖୋଳା ହେଇକି ପୋତା ହେଇ ସାଇଲାଣି। ତାଳ ଟା ଯୋଉ ଯୋଉ ଲାଗେ ସବୁ ତା ଭିତରେ ଯୋଉ କାଠ ମୋଟା ମୋଟା କାଠ ଗୁରା। ସେ ସବୁ ପୁରରେଇକି ତା ଅଖ ଫଖ ତିଆରି କରିକି ପୁରା ତାକୁ ସାଇଜ କରିକି କଲାଣି। ଆଉ ପଟ ଦୋଳି ତ ପଡିବ ଗଛରେ ସେଇ ଆମ ଛକ ବାହାରଟେ ଗଛ ଅଛି।
ତନ ଭାଇ ଇଣ୍ଟା ମାଡ଼ ହେଇଥଲେ ଭଲ ଯୋଉଁ ଯୋଉଁ।
ହଁ ଆସିବ ଏଥର ବୁଲିବାକୁ ରଜରେ ଆଉ। ସେଇ ଛକ ବାହାର ତା ମୋର ସେଇ ମହାରସ୍ତାରେ ଭଲ ଦୋଳି ପଳୁ ଉ ସେଠି ଗୋଟେ ଦୋଳି ପଡିବା ବର୍ଟା ଦୋଳି ଗଲା ଆଉ ଦୌଡି ଦୌଡି ପଡିବ ଛୁଆ ଖେଳିବା ପାଇଁ ବାଉଁଶ ଭିଡା ହେଇଥିବ ଦୌଡି ଦୌଡି ଚାରିଟା ପାଞ୍ଚ ଟ ବଢ଼ିବୁ ତାପରେ ଆଉ ଗଟେ ଚାରିଟା ପାଞ୍ଚଟା ପଡିବ ଆଉ ଗୋଟେ ଦେଖିଛ ନା ଏମିତି ସିଧା ଯୋଉ ଖୁଣ୍ଟଟା ରହେ। ଓହଳି ଥୁ ଦି ପଡଆ ଦିଟା ବସିବ ଦି ଜଣ ତାଙ୍କୁ ଘୁରଇବ ଜଣେ। ସେଇ ଦୋଲଟା ବି ସେଇ ଦୋଳିଟା ବଡିବ ଏଟା ତ ଖେଳିଥିବ ଜୋର ଟିକେ ବୁଲଦେ ନା ଟିକେ ଅବାଗିଆ ଲାଗି ଇଅ ମାନେ କହିବୁ ଗଳି ପଡିବି କିଉ ଦୋଳିରୁ ବାହାରିକି ଜଙ୍ଘରେ ଚାପି ହେଇଯିବ ସେ ଯୋଉ ବାଉଁଶ ଯୋଉ ସେ ଆ ଯୋଉ ଦିଟାରେ ବସନ୍ତି ଟିକେ ଜୋରେ ଘରେଇ ଦେଲାକୁ ବାଉଁଶ ଚାପି ହେଇଯିବ ଯୋଉ ଜଙ୍ଘହୋରା। ସେ ଦୋଳି ଟା ଆଉ ସବୁମ ପଡିବ ଦୋଳି ଆଉ ଆଉ ତିନି ଦିନିଆ ହବ ହବ। ନା ଷ୍ଟେଜ ଛକ ବାହାରେ। ସେ ଆମ ଗାଁ ଛୁଆ ଏତିକି ସବୁ କଣ କରିବେ ନା ସେଠି ଯିଏ ନାଚ ଗୀତ ଯ ଯୋଉଠି ଭାଗ ନେଇଥିବ ତାର ନାଚ ଗୀତ ହବ ହବ ହବ।
ତଂପଟେ ଜାଣେ ଭଲସେ ରଜ ଟା ହଉଛି ବୋଧେ ଆଉ।
ହଁ ସେଇଭଳିଆ ହଉଛି ତ ହଉଛି ଆଗରୁ ଯାହା ହଁ ବଡ ସିଙ୍ଗର କଣ ଏଇ କେ ଦିନେ ଆସିବେ ବୋଧେ। ଆଉ ନହେଲେ ଏଇତ ଗାଁ ରେ କଣ ଏତେ ବଡଇ ଡାକି ହବ କି ଯାହାେଲେ ପଇସା ଦରକାର ନିଜ ଗାଁର ଛୋଟ ଛୋଟ ପିଲାମାନେ ଝିଅ ପିଲାମାନେ ବ ଆଉ ଏଇଭଳିଆ ସବୁ ନାଚିକି ତାଙ୍କରା ଦେଖିବା କଥା ସବୁ ପରରିିବେନ କରିକି ତାଙ୍କ ନାଚ ଗୀତ କିଏ ଓଡିଶୀ ନାଚିବ କିଏ କଣ ନାଚିବା କିଏ ଆଧୁନିକୀତା ନାଚିବ। କିଏ ଭଜନରେ ନାଚିବ ଏଇଭଳିଆ କିଏ ଭଜନ ଗାଇ ପାରିବ। କିଏ ଆଧୁନିକ ଗୀତ ଗାଇପାରିବ ଆଉ ତାପରେ ଆମର ଯୋଉ ଦେଖିଛ ନା ଯୋଉ ହାଣ୍ଡି? ମାଟି ହାଣ୍ଡି ରେ ଯୋଉ ଦହି ହାଣ୍ଡି ବିିଡନ୍ତି ଉପରେ ଚଢିକି ଉପରକୁ ଉପର କାନ୍ତ ଦେଇକି ଫଟନ୍ତି ସେଟା ହବ। ଆଉ ତାପରେ ଯୋଉ ଆଖିରେ ପୋଟଳା ବାନ୍ଧି ଦିଅନ୍ତି ଯୋଉ ହାଣ୍ଡି ସବୁ ପଡିଥିବ ସବୁ ରଖା ହେଇଥିବ ସାଇଜ କରିକି କି କେଥଟା ହାଣ୍ଡି ବାଡେଇକି ଭାଙ୍ଗି ପାରିଲା ଆଖି ବୁଜିକି। ସେଟା ଗୋଟେ ହବ ଏଟରେ ପୁଚି ଅଛି। ତାପରେ ମେହେନ୍ଦୀ ଅଛି ବହୁତ ଖେଳ ଅଛି ଝିଅ ପିଲାଙ୍କର।
ଏ ବଢିଆ ତାନେ ଆଉ ତମ୍ପଟେ ଦାନ ଏ ବଢିଆ ରଜ ଟାନେ କରଛନ୍ତି ଆଉ ଆମ୍ପଟେ ରଜ ହଉଛି ଯେ ଏତେ ଖାସ ହଉନି କିନ୍ତୁ ତାଂପଟେ ବଢିଆ ରଜ ହୋଉଛି ଆଉ। ହୀନ ପଟେ ଷ୍ଟେଜ ପ୍ରୋଗ୍ରାମ କରୁଛନ୍ତି ଭଲ ଭଲ ସିଙ୍ଗର ଆସୁଥିବେ।
ହଁ ବା ସିଙ୍ଗର ପିଙ୍ଗର ସେମିତି ଆ ସନ୍ତି ଆଉ ଏଇଭଳିଆ ଚାଲିଛି ଚାଲିଛି ଆମ ରଜରେ ଆଗରୁ ହଉନଥିଲା? ଏଇ ଦି ଚାରି ଚାରି ବର୍ଷ କି ପାଞ୍ଚ ବର୍ଷ ହେଇଗଲାଣି ରଜ ହଉଛି ଆଉ। କରସଛନ୍ତି ତ ପିଲା ଚାଲିଛି ଚାଲିଥାଉ ଦେଖିବା ଅନୁଷ୍ଠାନ ଟା ନେଇଯା କେତେ ଟଙ୍କା ଯାଉଛି।
ଭାଇ କାଲି ତ ରାତି ପାଇଁନେ ଭାଇ ରଜ।
ହଁ ବା କାଲି ରାତି ପାଇଁ ରଜ ଆଜି ପୁରା କାମ ପୁରା ଟେନସନ୍ ହଉନି ହବରେ।
ଭାଇ କୁଆଡେ ବୁଲାବୁଲି କରିଆ ପାଇଁ ଭାବିଚ ନା ରଜ ପାଇଁ କିଛି ଭାବିନ?
ହଁ ବୁଲାବୁଲି କରିଆ କଣ ଏଇ ଗାଁ ପାଖରେ ତ ରଜ ହଉଚି ମାନେ ଏଇଠି ରହିଆକୁ ପଡିବ ଯାହା ହେଲେ ବି ସହଯ କରିଆକୁ ପଡିଅ। ଆ ଦେଖିଆ ଯାହା ଗୋଟେ ଗୋଟେ ଦିନି ହଁ କମିଡି କି ହଁ ବା ତାପରେ ଗୋଟେ ଦିନ କୁଆଡେ ଦେଖିଆ ବୁଲିଆ ଟିକେ ବାହାରକୁ। ଆଉ ଦି ଦିନିଟା ଗାଁ ରେ ରହିବା ଆଉ ସେଇ ଗାଁରେ ରହିବା କଣ ସବୁବେଳେ କି ସେ ଗାଁରେ ରହିବା ଏ ସନ୍ଧ୍ୟା ଦି ଘଣ୍ଟା ଟା ଆଉ ଯାହା ହେଲା ଏଇ ଦିନ ଅଳୁ ଟିକେ ବୁଲାବୁଲି କରିବା ପାଖ ଆଖ ଯାହା ଦେଖିକି। ଆଉ ତମ ଗାଁ ପିଲା କୁଆଡ୍ ଯିବ ବୋଲି ଭାବିଚ ନା ଭାବିନ କିଛି?
ଭାଇ ଆମ ପିଲା ଯିମୁ କଣ ଭାଇ ତମକୁ ପଚାରୁ ଥିନି ଭାଇ ତମେ ତ ଯୁଆଡେ ଯିବ ଆ ମତେ ଡା ସାଙ୍ଗ ହେଇ ବୁଲିଆ ଆଉ।
ହଁ ସେଇଆ କର ଆଉ ଖାଲି ତ ରଜ ଟା କାଲି ମୁଁ ଫୋନ୍ କରିଦେମି ଆସିବି ଗାଡ୍ ଟା ଧରିକି ଯିବା ଆମେ ବୁଲିବା ଏଇ ପାଖରେ ଦେଖିକି କୋଉଠି ଆଉ। ପାଖରେ ବୁଲିଆ ତାରେ ସନ୍ଧ୍ୟା ହେନେ ଆମର ଆମ ଗାଁକୁ ପଳେ ଆସିଆ। ଦେଖିବ ରଜ କେମିତି କଁ ଦେଖିବ ତାରେ ପିଲା ହଁ ପିଲା ବି କହି ଦଉଚି ଆସିବା କଥା ସବୁ ପିଲା ଆସିଏ। ମୋ ସାଙ୍ଗ ପିଲା ସବୁ ଅଛନ୍ତି ଯେ ବଡ ପିଲା ଯେ ସାନ ପିଲାମାନେ ଯିଏ ଆସିବେ। ଜାଣିଛୁ ତ ଆମ ଗାଁ ପାଖରେ ମାନେ ସେ ସବୁ ଆସିବେ ଆଉ। ଆସିଅ ଦେଖିଆକୁ ଟିକେ ରଜ ଭଲ ହଉଚି ତ ଇଏ ଭଳିଆ ଆଉ ତୋଟା ଫଟା ତ ନାହିଁ ନା ଆମର ଏଠି। ଆଉ ଯାହା ଏଇ ରାସ୍ତାଟାରେ ଦୋଳି ପକେଇଲା ଆଳୁ ଟିକେ ଖରା ଫରା ହଉଚି ନା। ଟେଣ୍ଟ ନ ମାରିଲେ ଲୋ ଖେଳି ପାରିଏନି ଟେଣ୍ଟ ମାରିଲେ କଣ ଦୋଳି ଟା ଦୋଳି ଭଳିଆ ଲାଗିବ କି? ଦୋଳିଟା ପକାଯାଏ ଗୋଟେ ଆମର ଫାଙ୍କା ଜାଗା ଦେଖିକି ଯୋଉଠି ଗଛ ଥିବ ତୋଟା ଥିବ ଆମ୍ବ ଗଛ
ହୁଁ।
ବଡ ଗଡ ଗଛ ହେଲା ଜାମୁ ଗଛ ସେଠି ସବୁ ଦୋଳି ପକାଯାଏ। ଆ ଯେହେତୁ ତ ଏଠି ଗଛ ପଛ ଏତେ ନାଇଁ
ଏ ଆଉ କଁ କହିଲ ଆମ ପଟେ ବଢିଆ ଗୋଟେ ଆମ୍ବ ତୋଟା ଅଛି ବଢିଆ ବଢିଆ ବି ଗଛ ଅଛି କଁ ହେଲା ଆମ ଗାଁ ପିଲା ଭାଇ ମାନେ କମିଟି ପିଲା ଆମ ଠିକ୍ ଠାକ୍ ନାହାନ୍ତି ନା। ସବୁ କିିଏ ପାଠ ପଢୁଚି ସବୁ କିଏ ବାହାରକୁ ପଳେଇଚି ସେଇଥିପାଇଁ ସେଇଥିପାଇଁ ଭାଇ ଏମ୍ତି ଟିକେ ଭଲ୍ ସେ ରଜ ଟା ପକେଇ ହଉନି ଆଉ। ଆ ନହନେ ଭାଇ ଆମ ଆଡ୍ ସବୁ ଠିକ ଠାକ୍ ଅଛି। ସେ ଆମ ଆଡେ ଗୋଟେ ଭଲ ପାର୍କ ଗୋଟେ ଭାଇ ଆମରି ଭାଇ ଆମ ଆଡେ ଭଲ ପାର୍କଟେ ବି ଅଛି।
ହଁ ମୁଁ ବି ଯାଇଚି ସେଇଟାକୁ ଆଗୁରୁ।
ସେ ପାର୍କରେ ଭାଇ କିଛିଟା ଦୋଳି ପଡିକି ସେମିତି ଅଛି ଆଉ ଦୋଳି ସେମିତି ପଡିକି ଅଛି ରଜକୁ ବି
ହେଇତା କଣ କୁହାଯିବ କି ର ଜ ବୋଲି ଯାହେନେ ଗୋଟେ ଗୋଟେ ଏମିତି ଅଛି ତ ଅଛି ଦୋଳିଟା ପାର୍କଟା ମାନେ ଗୋଟେ ଦ ଦୋଳି ଛୁଆ ଖେଳିବେ ଆଉ ଆଉ କଁ ବଡ ପିଲା ଯାଇ ଖେଳିପାରିବେ କି? ଆଉ ଯାହା ହେଲା ଏଇ ଆମ୍ବ ତୋଟା ଭାରି ଭଲ ଅ ଛି ନା ସେଟି ଦୋଳି ପକେଇଲେ ହୁଅନ୍ତା ଆଉ ପିଲା ସହଯୋଗ ନକଲେ ଯୋଗଦାନ ନଦେଲେ କେମିତି କଣ ଦୋଳି ପଡିବ ନା କଣ କରିବ ନା କଣ? ଆ ତାପରେ ଦୋଳି ପକେଇବା ପାଇଁ ବହୁତ୍ ଟାଇମ୍ ଲାଗିବ ନା ଗଛ ଫଛରା ବଢିଆ କିନ୍ତୁ ତମର ଛାଇଟା ଆସି ନା ଗଛ ସବୁ ସା ସାଇଜି କରିକି ସଫା କରିକି ଅ ଦୋଳି ପକେଇକି ମାଇକି ଫାଇକି ଆଣି ବଜେ ତମେ ହଉ ଯଦି ଦେଖିବ ଆଗୁଆ ଟିକେ କଣ ପ୍ଲାନ୍ ଫ୍ଲାନ୍ କରିକି କହିବ ଆଉ।
ହଁ ଭାଇ ସେୟା ଦେଖିଆ କରିବାର ଅଛି, ଦେଖିଆ କଣ ହଉଛି?
ଏରା, ଭଏସ ଟା କ୍ଲିୟର ହଉନି।
ମୁ କହିଲି ଆଜି ଦିନଟା ମେନ୍।
ହଁ ହଁ।
ହାଲୋ।
ହଁ।
ଦୋଳି ଖେଳିଆ ମାନେ ଆଜି ଆମେ କାମ କରିବୁ ଧର ଆମେ ଆଜି ରାତି ବାରଟା ଗୋଟେ ମୁନ୍ଦ ଆଜି କାମ କରିବୁ। ଆଉ କାଲି ଦିନରେ ଯାହା ଟିକେ ଟିକେ କାମ ଥିବ ଖାଲି ଦିନରେ କଣ ନା ପୂଜା ହବ। ସକାଳୁ ଆଠଟା ନଅଟା ବେଳକୁ ପୂଜା କରାଯିବ ତାପରେ ଏଦୋଳି ଦୋଳି ଖେଳିଲା ବେଳକୁ, ସିଏ ଆମର ହେଇଯିବ କେତେ ଯାହେଲେ ବି ଦଶଟା ଏଗାରଟା, ଛୁଆ ଆରମ୍ଭ କରିବେ ଖେଳିବେ ଆଉ। ଆଉ ରାତି ଠିକ ପାଞ୍ଚଟା ଛଅଟା ହେଲା ମାନେ ସନ୍ଧ୍ୟା ସେଇଠୁ ତ ଆମର ଆରମ୍ଭ ହେଇଯିବ ଆଉ, ଆଉ ଏପଟେ ଆମର ଗୋଟେ ଗାଁ ପାଖରେ ବି ଅଛି ଗୋଟେ ଭଲ ରଜ ହଉଛି ଏପଟରେ। ସେଠି ଦିଟା ରଜ ହଉଛି। ସେଠି ବି ସେମିତି କରାହବ, କରାହଉଛି ଏବେ ବି କାମ ଚାଲିଲାଣି ସବୁ କାମ ସରିବା ଉପରେ ହେଲାଣି। ଜ ଆଜି ପାଣି ବୁହା ଦିନ ନହେନେ ଟିକେ ଅଧିକ ପରିଶ୍ରମ କରିକି କାମ ଟା କଦେଲେ ଆଜି ଶ ଭଉଣୀ ଆଉ କଣ ପିଲା ଭୁଣି ବହୁତ ପିଲା ଯଉ କାମ କରୁଛନ୍ତି? ସେ ପେଣ୍ଟ ସାର୍ଟ ପାଇଁ ଯାଇନାହାନ୍ତି, ସେ କେମିତି କି ଅଧେ ପିଲା କିଏ କାମ କରିିବ, ଅଧେ ପିଲା ପେଣ୍ଟ ସାର୍ଟ ପାଇଁ ଯିବେ, ଏଇଭଳିଆ ଚାଲିଛି ଆଉ।
ଭଲ ତ ନାଇଁ ଭାଇ ସେତିକି ତମ ଭିତରେ ଅଛି ବଣ୍ଡିଙ୍ଗ ସେତିିକି ବି ଶୁଣିକି ଭଲ ଲାଗିଲା।
ହଁ ବା, ଆଉ ତାହେଲେ ହଉ ତ ଭାଇ ଏବେ ରହୁଛି, ଆଉ ସମୟ ନାହିଁ ପଛରେ ଫୋନ୍ କରନି ତତେ ଆଉ।
ହଉ ହଉ।